ହ୍ୟାଲୋ ସାଙ୍ଗ
ହଁ କଣ କରୁଛୁ?
ମୁଁ ଏଇଠି ବିଲରେ ବୁଲୁଥିଲି ତୁ କଣ କରୁଛୁ?
ମୁଁ ଆମ ଛାତ ଉପରେ ବସିଥିଲି। ସେଠି ବଢିଆ ନା ଯଦି ଗୋଟେ ଥଣ୍ଡା ଥଣ୍ଡା ପବନ ଦଉଥିବ।
ହଁ ବହୁତ ଥଣ୍ଡା ଥଣ୍ଡା ପବନ ଦଉଛି ଏଠି। ଆଉ ଆମେ ସମସ୍ତେ ହଁ ହଁ ମୁଁ ଖାଇସାରିନିଣି।
କଣ ଖାଇଲୁ?
ମୁଁ ଭାତ ଡାଲି ଚିକେନ ତରକାରୀ ଆଉ ଶାଗ ତୁ କଣ ଖାଇଲୁ?
ମୁଁ ଖାଇଲି ଭାତ ଡାଲି ଭଜା।
ହୁଁ ବଢିଆ ଜିନିଷ ବି ଖାଇଛିୁ ତୁ ବି। ଆଉ ଆମେ ସମସ୍ତେ କାଲି ଯିବା ନା ପିକନିକ ଯିବା ନା କାଲି।
ହଁ ଯିବା କୋଉଠିକି ଯିବା?
ଆମେ ନନ୍ଦନକାନ ଯିବ ସମସ୍ତେ ମିଶିକି।
ନନ୍ଦନ ଖାନନ ଯିବା ଆଉ ଯିବା କୁସୁମ ପାର୍କ।
ହଁ କୁସୁମ ପାର୍କ ପଳେଇ ଯିବା ଆଉ କଣ ଫାଷ୍ଟ କୋଉଠି ଯିବା ଆଗେ ନନ୍ଦନକାନ ଯିବା କି ଫାଷ୍ଟ କୁସୁମା ପାର୍କ ଯିବା।
ଫାଷ୍ଟ ଯିବା ନନ୍ଦନ ଖାନନ ଆସିଲା ବେଳେ କୁସୁମ ପାର୍କ ବୁଲିକି ଆସିବା ଚାରିଟା ବେଳେ।
ହଁ ଆମେ ସମସ୍ତେ ଯିବା କି ବାପା ମାଙ୍କୁ ନେଇକି ଯିବା।
ଆମେ ସମସ୍ତେ ଯିବା ସେମାନୋନେ କାଇହିଁ କଣ କରିବେ।
ହଁ ବାପା ବାପା ମା ଯାଇକି କଣ କରିବେ? ଆଉ କଣ ତିଆରି କରିବା କଣ ପିକନିକ ରେ।
ପିକନିକ ରେ ସେଠି ଭୋଜି କରିବା।
ହଁ।
ଏଠୁ ସବୁ ଜିନିଷ ନେଇଯ ବା ସେଠି ଭୋଜି କରିଦବା।
ହଁ ଆ ପିକନିକ ରେ କେତେ କେତେ ପଇସା ଆଦାୟ କରିବା। ପାଞ୍ଚଶହ ପାଞ୍ଚଶହ ଟଙ୍କା ହେଲେ ହେଇଯିବ।
ହଁ ହେଇଯିବ ଆମେ ତ କେତେ ଜଣ ହେଲୁଣି।
ହଁ କେତେ ଜଣ ହେଲୁଣିୁ ପାଞ୍ଚଶ ପାଞ୍ଚଶହ ଟଙ୍କା ହେଲେ ବି ଅଦାୟ ହେଇଯିବ। ଆଉ ତୁ ତୁ କାଲି କଣ କଣ ନେଇକି ଯିବୁ ଖାଇବା ଜିନିଷ।
ମୁଁ ମୁଁ ସେଇ କୁର୍କୁରେ ସବୁ କିଛି ନହିଁ ଏଇ ସବୁ ନେଇକି ଯିବି।
ଚି୍ ହଁ ଆଉ ଆମ ସବୁ ସାଙ୍ଗ ଯିବେ ନା। ଆଜି ରାତିକୁ କଲ୍ କରିକି କହିଦେବୁ ଆମେ ସବୁ ସାଙ୍ଗ ଯିବେ।
ହଁ ହଁ କହିଦବୁ।
ହଁ ତୁ ଅଧା କ କହିଦେବୁ ମୁଁ ଅଧା କ କହିଦେବି ଏତେ ସାଙ୍ଗକୁ ମୁଁ ଏକୁଟିଆ କେମିତି କହିବି।
ହଁ ହଁ ତୁ ଅଧା କହିଦେ ମୁଁ ବି କହିଦେବି।
ହଁ ଆଉ ତୋ ଦେହ ଭଲ ଅଛି ନା।
ହଁ ମୋ ଦେହ ଭଲ ଅଛି ତୋ ଦେହ।
ହଁ ମୋ ତ ଦେହ ଭଲ ଅଛି ମୁଁ ମୁଁ ଶୁଣିଥିଲି ତ ଭଉଣୀର ଦେହ ଖରାପ ଅଛି।
ହଁ ସେ ଖରାପ ଥିଲା ଏବେ ଭଲ ହେଇଗଲାଣି।
ତ କଣ ହେଇଥିଲା ଥଣ୍ଡା ଆଉ ଜର ଧରିଥିଲା।
ହଁ।
ଆଉ ମୁଁ ତୋର ଭଉଣୀ ତ ଯୋଉ ବାହାଘର ଥିଲା କେବେ ହେବ ସେ ବାହାଘର।
ସେ ଏବେ ଆହୁରି ବର୍ଷେ ରଖିଛନ୍ତି।
ହୁଁ। ଆଉ ହଳଦୀ ମେହେନ୍ଦୀ ପୁରା ଧୁମ୍ ଧାମ୍ ସେ ହବ ନା?
ହଁ।
ଆଉ କାଲି ଆମେ କେତେବେଳେ ଯିବୁ?
କାଲି ଆମେ ଏଇ ସକାଳୁ ସାତଟାରୁ ପଳେଇବୁ। ଜଲ୍ଦି ଯିବୁ ସିନା ସେଠି ପହଞ୍ଚିଲା ବେଳୁ ଦି ତିନି ଘଣ୍ଟା ଲାଗିବ।
ହଁ ଫେର ସେ ସେ ସେଠି ଆମେ ଦେଖିବୁ। ବାଘ, ଭା ଭାଲୁ। ଆଉ ସାପ, କୁମ୍ଭୀର ଏଇ ସବୁ ଜିନି ଜିନିଷ ଦେଖିକି ଫଟୋ ଫଟ ଖିଚିବ ଆଉ କଣ।
ହଁ।
ଆଉ କଣ ସେଠି ଯାଇକି ଆମେ ଯୋଉ ଭୋଜି ତିଆରି କରିବୁ। ସେଇଟା କଣ ତିଆରି କରିବୁ?
ସେଟା ତିଆରି କରିବ। ଅରୁଆ ଭାତ ଚିକେନ, ଖଟା, ପାସ୍। ଆଉ କଣ ଘାଣ୍ଟ। ହଁ ଚିଲି କୋବି ବି କରିବି। ଆଉ
ଦେଇଦବା।
ହଁ ଏଇ ଏତେ ଜିନିଷ ଆ ଫେର୍ ନେଇକି ଯିବାକୁ ପଡ଼ିବ ନା।
ହୁଁ। ଚାଉଳ ମାନେ ଆଜି ଜାଇକି ରାତିରେ ସବୁ କିଣି ନେବା। କିଣି ନେଇକି ଗୋ ଗୋଟେ ଆ ମାନେ ବ୍ୟାଗ୍ ରେ ପୁରରେଇଦବା ପୁରରେଇ ଦେଇକି ରଖିଦେବା ଆଉ। ଯିବା ବେଳେ ବି ସବୁ ନେଇକି ଯିବା। ସେଠି ତିଆରି କରିବା। ଜଲ୍ଦି ଯାଇକି ନା ସବୁ ସେଠି ତିଆରି କରିକି। ବୁଲିକି ଆସିବା ଜଲ୍ଦି ଘରକୁ ହଁ ତାପରେ ଆମେ ଦେଖିବା। ତୁ କଲେଜ ଯାଉଛୁ?
ନା ମୁଁ ଯାଉନି। ଖରାରେ କିଏ ଯାଉଛି।
ଆମ କଲେଜ୍ ରେ ବି ଗୋଟେ ପିକ୍ନିକ୍ ତିଆରି ହବ ସାର୍ କହୁଥିଲେ
ମୁଁ କାଇଁ ଜାଣିନେଇଁ। ତୁ କାଇଁ ଫୋନ୍ କରିନ ଥିଲୁ
ହଁ ମୁଁ ଟିକେ ବିଜି ଥିଲି ସେଥିପାଇଁ ଫୋନ୍ କରିନଥିଲି। ଏବେ ଭାବିଲି ମୁଁ କେତ୍ କେତେଦିନ ହେଲାଣି କଲ୍ କରିନି ମୁଁ ଟିକେ କଲ୍ କରିକି କଥା ହେଇଯାଅ।
ହଁ
ଆଉ? ତୁ କିଛି କାହାଣୀ ବାହାଣି କିଛି କହ କୁହ।
ମୁଁ? ଆମେ ବି ଥରେ ଟ୍ୟୁସନ୍ ତରଫରୁ ପିକ୍ ନିକ୍ ଯାଇଥିଲୁ।
ହଁ ସେଠି କଣ କରିଥିଲେ?
ଆମେ ଯାଇଥିଲୁ କୋଉଠି? ବାଲେଶ୍ଵର ପାଞ୍ଚଲିଙ୍ଗେଶ୍ଵର ଯାଇଥିଲୁ ସେଠି ବି ଆମେ ଯେମତି ପ୍ଲାନ୍ କରିଛୁ। ସେ ସେଇଠିରେ ଆମେ ସେମତି କରିଥିଲୁ। ସବୁ ଜିନିଷ ନେଇକି ପଳେଇଥିଲୁ। ଆଉ ସେଠି ସା ଆମେ ଯାଇକି ପହଞ୍ଚିଲୁ। ପୁରା ଭୋ ରା ତିରୁ ଭାହାରି ଗଲୁ ବାରଟା ବେଳେ। ପୁରା ଭୋର୍ ଭୋର୍ ଯାଇକି ପହଞ୍ଚି ଗଲୁ। ସେଠି ବ୍ରସ୍ ଫ୍ରସ୍ କରିକି ଏଁ ଯିଏ ଯାହା ନେଇକି ଯାଇଥିବ। ବିସ୍କୁଟ୍ ଫିସ୍କୁଟ୍ ଖାଇ ଦେଇଥିବ। ତାପରେ ଦଶଟା ବେଳେ ତମକୁ ଅରୁଆ ଆଉ ଡାଲ୍ମା ଦେଲେ ଖାଇବାକୁ?
ହୁଁ।
ତାପରେ, ଏ ଖରାଫ୍ ଆମେ ଗଲୁ ସେଠି ମନ୍ଦିରରେ ବୁଲିଲୁ। ତାପରେ ଉଁ ଗୋଟେ ବେଳେ ଆସିକି ଅରୁଆ ଆଉ ଚିକେନ୍, ଅଁ ଡାଲି, ଆଉ ସଲାଡ଼ ପାମ୍ପଡ, ଏଇ ସବୁ ତିଆରି କରିଥିଲେ। ଜଣେ ଯାଇଥିଲେ ରସ୍ ରୋସେଇଆ, ସେ ତିଆରି କରିଥିଲା ଆମେ ସବୁ ଖାଇଲୁ।
ଟେଷ୍ଟ୍ କେମିତି ଥିଲା?
ଟେଷ୍ଟ୍ ଭଲ ଥିଲା।
ହଁ, ଏଠି ଜିନିଷ ତୁ ଖାଇଲୁ ଯାଇକି।
ଆମେ ସେଠିକି ଯାଇଥିଲୁ ପଞ୍ଚ ଲିଙ୍ଗେଶ୍ୱର ଫେର୍ ଆହୁରି କେତେ ଚାରି, ପାଞ୍ଚଟା ମନ୍ଦିର ବୁଲିକି ଆସିଲୁ।
ସେ କେମିତି ଲାଗିଲା ସେ ମନ୍ଦିର ସବୁ, ଦେଖିଲେ?
ବହୁତୁ ବଡ ବଡ ପାହାଡରେ ଆମେ ଗରମ ଦିନରେ ଯାଇଥିଲୁ ଆମେ ଗଲୁ ସିଧା ପାଣିରେ ଯେମିତି ଗୋଡ ପକେଇଲୁ, ଏତେ ଥଣ୍ଡା ପାଣି।
ବହୁତ୍ ମଜା ଆସିଥିବ ସେଠେ, ନା?
ହଁ। ଆଉ ଫେର ଆମେ ସେଠି ଫଟୋ ଫଟୋ ଖି ଖିଚିଲୁ ସାର୍ ମାନଙ୍କ ସହିତ ଆମେ ସବୁ ଯେତେ ଛୁଆ ଯାଇଥିଲୁ ସମସ୍ତେ ଫଟୋ ଖିଚିଲୁ। ତାପରେ ରାତିରେ ଯାଇଁକି ଦଶଟା ବେଳେ ଆସିକି ଘରେ ପହଞ୍ଚିଲୁ।
ଆଉ ଆମେ ଗୋଟେ ଏଥି ଏଥିରେ ଆମେ ଗୋଟେ ଥର ଯାଇଥିଲୁ ଅଟ୍ରି।
ହୁଁ
ଆ ଆ ଆମେ ଆମ ବାପା ମା ସାଙ୍ଗରେ ଯାଇଥିଲି ମୁଁ। ଅଟରି ଯାଇଥିଲି ସେଟାରେ ଆମେ ସ ସବ ମାନେ ସବୁଠାରୁ ସକାଳୁ ଉଠ ଉଠିଲୁ ଉଠିକି ମୁହଁ ହାତ ଧୋଇଲୁ। ଧୋଇକି ଚାରିଟା ଚାରିଟା ବେଳେ ହିଁ ବାହାରି ଗଲୁ ସକାଳ ଚାର ଚାରଟାରେ। ଯାଇକି ବାହାରିକି, ଏ ଟ୍ରାଭେଲ ଆଉ ଗୋଟେ ଗାଡି ଅଛି ସେଟାକୁ ଯାଇକି ସେଟାରେ ବସିଲୁ, ବସିକି ଗଲୁ ଆମେ। ଅଟ୍ରି ଯାଇକି ଆମେ ପହଞ୍ଚିଲୁ। ଗୋଟେ ବେଳେ ଯାଇକି ପୁରା ପହଞ୍ଚିଲୁ। ଦେଖିଲୁ। ମାନେ ସେଟାରେ କହୁଛନ୍ତି ଯାଇକି ଦେଖିଲେ ଯୋଉ କୂଳରେ ଫୁଟା ପାଣି ଅଛି। ମୁଁ ଭା ମୁଁ ସତ ତ ଭାବୁନଥିଲି। ମୁଁ ଯାଇ ଗଲି ଗଲିକି ଯାଇକି ଦେଖିଲି ଯେବେ ସେ ପାଣି କୁଅ ଭିତରୁ ଏମିତି ଫୁଟୁଛି। ଏ ସେ ହାତ ଲାଗିଲେ ଏତେ ଜୋର ଚେକା ଲାଗିଲା ମାନେ ଦେଖିଲି, ଫେର ସେଠି ମେଲଣ ବି ବସିଥିଲା। ଏତେ ବଡ ମେଳଣ ତା ମାନେ ପାଖ ପାାଖରେ ଯୋଉ ଆ ହାତୀ, ଆଉ ବନମାନୁସ, ଆଉ ଯୋଉ ଫଟୋ ଯୋଉ ଖିଆ ଫଟୋ କ୍ଲିକ କରିବା ସେ ଜାଗା ସବୁ କେତେ ବଢିଆ ବଢିଆ ଥିଲା। ଆଉ ସିଏ, ହଁ ଖାଏ ଖାଏ ମାନେ ଅଧିକାଂଶ ଖାଲି ଖାଦ୍ୟ ଜିନିଷ ଥିଲା। ଅଧିକାଂଶ ଖାଦ୍ୟ ଜିନିଷ, ଷ୍ଟେସନାରୀ ସବୁ ସେ ସବୁ କିଛି ମିଳୁନଥିଲା। ସେ ଗୋଟେ ଏ ମନ୍ତ୍ରୀ ଆସିବା ପାଇଁ ସେଇଥି ପାଇଁ ସେଇଟା ସଜେଇଥିଲେ।
ଆମେ ବି ଯାଇଥିଲୁ ସେଠି ବି ପୁରା ବଡ଼ ମେଲାଣ ଲାଗିଥିଲା। ପୁରା ମାନେ ଏଇଠୁ ମାନେ ବହୁତ ଦୂର ଯାଇଁକି ଲାଗିଥିଲା। ହଁ।
ହୁଁ, ମେଲଣ ସବୁ ବହୁତ ବଡ ବଡ ଲାଗେ। ଏ ଏଥର ଯେ ମେଲଣ ବସିବ ତୁ ଯିବୁ ନା?
ହଁ, ମୁଁ ଯିବି। ମୁଁ ତ ସବୁ ବର୍ଷ ଯାଏ।
ମୁଁ ବି ସବୁ ବର୍ଷ ଯାଏ। କଣ କଣ ଆଣେ ତୁ ଯାଇକି?
ଉଁ ସେଇ ଟେସନେରି ଜିନିଷ, ଆହୁରି ଆଉ କିଛି ଯଦି ଯଦି ଆମ ଛୋଟ ଭାଇମାନାନଙ୍କ ପାଇଁ, ଭଉଣୀ ମାନଙ୍କ ପାଇଁ କିଛି ଆଣେ ଆଉ ବୁଲିକି, ଖାଇ ପିଇକି, ପଳେଇ ଆସେ।
ବ୍ରେକ୍ ଡ୍ୟାନ୍ସ ରେ ବସେ?
ନା, ମତେ ଡର ଲାଗେ।
ମତେ ମାନେ ବହୁତ ଖୁସି ଲାଗେ, ସେଠାରେ ବସିଲେ ମତେ ବହୁତ ମଜା ଆସେ। ଏମିତି ଏମିତି ଯିଏ କରୁଛି, ସେଠା ସେଠା ମତେ ବହୁତ ମଜା ଆସେ।
ନା, ସେଥିରେ ବସିଲେ ମୁଁ ବାନ୍ତି କରିଦେବି।
ଆଉ, ଆଉ ରାମ ଦୋଲି ରେ?
ନା, ମୁଁ କେବେ କେବେ ବି ବସିନି।
ମୁଁ ବସିଛି, ମୋର ପୁରା ଦେହ ହାତ ଥରିଗଲା ସେଟା ବସିକି। ଦେହ ଦେହ ହାତ ପୁରା ଧରିଗଲା। ମୁଁ ବସିଯିବେ, ରାମ ଦୋଲିରେ ଫାଷ୍ଟ ଟାଇମ ବସିଥିଲି।
କେବେ ବସିଥିଲୁ?
ଏଇ ଯେବେ ମେଳଣ ଲାଗେ ଡିସେମ୍ବର ମାସରେ।
ସେଥିରେ ବସିଥିଲି, ମାନେ ପୁରା ଦେହ ହାତ କଣ ହେଇଯାଏ। ଏତେ ବଡ ବି ଆସୁନି, ସେଇଟା ବହୁତ ଛୋଟ ଛୋଟ ଆସୁଛି, ମୁଁ ଯେବେ ମୋ ମାମୁ ଘରକୁ ଯାଇଥିଲି ଲି, ସେଟା ବହୁତ ବଡ ଥିଲା। ମୁଁ ଦି ଥର ବସିଲିଣି, ମତେ ଏଇ ସବୁ ଝୁଲାଣ୍ଟି ତମରେ
ମୁଁ ବସିଥାନ୍ତି, ମୋ ଭଉଣୀ ଜଣେ ବସିଥିଲା, ସେ ଓହ୍ଲେଇକି ଭାଇ କାଟ ଗୟା ଅପନେ ସେ
ବହୁତ ବାନ୍ତି ହେଲା, ବହୁତ ବାନ୍ତି ହେଲା?
ହାଲୋ
ହଁ, ବହୁତ ବାନ୍ତି ହେଲା?
ତା, ତା ମୁଣ୍ଡ ବହୁତ ବୁଲେଇଲା ଖାଲି ବାନ୍ତି ହେଲା, ଏ ତାପରେ ଉଁ ଉଁ, ତାପରେ ତାର ଦେଖିକି ମୋ ଗୋଡ ହାତ ଥରିଲା, ମୁଁ ଆଉ ବସିଲିନି।
ଗୋଟେ ଥର ବସିକି ଦେଖିବୁ ନା? ମାନେ ତାର ହଉଛି ବା ନ୍ତି ହଉଛି। ଆଉ ତୋର ହେବ କିଛି ଏ ଅଛି କି ତୋର ବି ହେବ?
ମୁଁ ମରିଯିବି ସେଥିରେ ବସିଲା ବେଳକୁ, ତାକୁ ଦେଖିଲେ ମୋ ମୁଣ୍ଡ ବୁଲଉଛି।
ଆଉ ପୁରୀ କେବେ ଯାଇଥିଲୁ?
ନା, ମୁଁ ଯାଇନି କେବେ।
ପୁରୀରୁ, ନା, ନା, ମୁଁ ବି ଯାଇନି। ମୁଁ ବି ଭାବୁଛି ଯିବି। ଲେକିନ୍ ଯାଇନି।
ଆଉ
ଆଉ, ଆ, ଇ
ଦେଖିବା ଆମ କାଲି ପିକନିକ ଟ୍ରିପ୍ କେମିତି ଲାଗୁଛି କେମିତି ହଉଛି ସେ ଟିପ ଟ୍ରିପ୍ଟ ଟା ଆମର।
ସେଟା ମଜା ଆସିବ।
ସବୁ ସାଙ୍ଗମାନେ ରହିବେ ମଜା ଆସିବ ନା ଆଉ କଣ? ତୁ କୋ କେମିତିଆ ଡ୍ରେସ ପିନ୍ଧିକି ଯିବୁ କୁର୍ତ୍ତି କି ଟପ୍ ଜିନ୍ସ।
ମୁଁ ପିନ୍ଧହିବି ଜିନ୍ସ ତୁ?
ହଁ ମୁଁ ବି ଟପ୍ ଜିନ୍ସ ପିନ୍ଧି ଦେବି।
ଆଉ ସେମାନଙ୍କୁ କହିଦବୁ ଆମେ ସେମ ସେମ ପିନ୍ଧିକି ଯିବା।
ହଁ ହଁ ମୁଁ ସମସ୍ତଙ୍କୁ କହିଦେବି। ସମସ୍ତଙ୍କୁ କହିଦେବି ଆଉ ଗାଡିରେ ବସିକି ଗୀତ ବଜେଇବା ଆଉ କଣ। ଗୀତା ବଜେଇବା ଗି ତ ଶୁଣିବା ଆଉ କେତେ ଆମେ ତ ସାଙ୍ଗମାନେେ ମିଶିଲେ କେତେ କଥା।
ଟା ଘଣ୍ଟେ କେବେ ପୁରୀ ବ ଜଣାପଡିବନି।
ଆମେ ବି ଯୋଉ ବସ ରେ ଯାଇଥିଲୁ ସେଠି ପୁରା ପୁରା ଡିଜେ ବାଜେଇକି ଯାଇଥିଲି।
ହଁ ଡିଜେ ବଜେଇଲେ କେତେ ଭଲ ଲାଗୁଛି ସେ ଶୁଣିଲା
ଆମେ ମାନେ ସାର୍ ମାନେ ବି ନାଚିଲେ।
ସାର ମାନେ ବି
ହଁ ସାର୍ ମ୍ୟାମ ସମସ୍ତେ ନାଚିଲେ।
ଭଲ। ଭଲ ମଜା ଆସୁଥିବ ସେଟାରେ ନା।
ହଁ।
ଆ ଆମେ ବି ଯେବେ କାଲି ଯିବା ଆମେ ପୁରା ଡିଜେ ବଜେଇ ଆମେ ତ କହିଲେ ଲେଡିଜ ଟ୍ରିପ୍ ଟା ଏଟା।
ହଁ।
ତ ଆମେ ଝିଅ ପିଲା ହ ମାନେ ରହିବୁ ଆମେ ଗୀତେ ବଜେଇବୁ ଆମେ ଚିପ୍ସ ଫିଙ୍ଗର ଚିପ୍ସ ଖାଇବୁ କୋଲଡ୍ରିଙ୍କ୍ ପିଇବୁ ଆମେ ସବୁ ମଜା କରିବୁ ଆଉ କଣ?
ହୁଁ। ଆଉ।
ଆଉ ଅ ମୁଁ କୁସୁମ ବିୀ ପାର୍କ ଯାଇଥିଲି। କୁସୁମ ପାର୍କରେ ବହୁତ ମଜା ଆଥିଲା ସେଇଟା ମାନେ ଅଧିକାଂଶ ଏତେ ବଢିଆ ବଢିଆ ଫୁଲ ସବୁ ଗଛ ଅଛି ନା
ଫୁଲ ଆହୁରି ବୋଟରେ ବସିଲା ବେଳୁ ଆହୁରି ମଜା ଆସି
ବୋଟ ରେ ବି ବସିଥିଲି। ଏତେ ମଜା ଆସିଲା ସେ ପାଣି ଭିତରକୁ ଯ ଗହଲେ ମୋ ଦେହ ହାତ ଠରିଯାଉଛି ମୁଁ କହିବି ମୁଁ ଆଉ ଟାଣିକି ନେଇକି ଯିବିନି ଯାଇପାରିବିନି ମତେ